ହାଲୋ, ହଁ ପ୍ରହ୍ଲାଦ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଦିତ୍ୟ ଭାଇ, କଣ କରୁଛନ୍ତି?
ହଁ ବସିଚି ଏମିତି ଏକା ଆଉ।
ଆଚ୍ଛା, ଖାଇସାରିଲେଣିି କି?
ହଁ ଖାଇସାରିଲିଣି।
କଣ ଖାଇଲେ ଆଜି?
ଭାତ, ଡାଲି ଆଉ କଣ ଭେଣ୍ଡି ଭଜା ଖାଇଲି ଆଉ।
ଆଚ୍ଛା-ଆଚ୍ଛା ଭେଣ୍ଡି ଭଜା ଆପଣ ବହୁତ୍ ଭଲ, ମୁଁ ଶୁଣିଲି ଭେଣ୍ଡି ଭଜା କୁଆଡେ ହାର୍ଟ ପାଇଁ ବହୁତ୍ ଭଲ ଅଟେ।
ହଁ ଆଉ କଣ ଆଉ କଣ ଚାଲିଚି ଆଉ, ବାପା ମାଙ୍କ ଦେହ କେମିତି ଅଛି?
ଆରେ ହଁ ପରିବାର ତ ସେମ୍ତି ସବୁ କିଛି ଚାଲିଚି ଭଲ ଚାଲିଚି। ନା କିଛି ବାପା ମାଙ୍କ ଦେହ ଟିକେ ଭଲ ରହୁନି ତ କଣ କରିବା ଟିକେ ଚିନ୍ତାରେ ରହୁଚି ବର୍ତ୍ତମାନ୍।
କଣ ହେଇଚି?
ଆରେ ବାପାଙ୍କର ତ ପ୍ରତ୍ୟେକ ଦିନ ଗୋଡ ହାତ କଟୁଚି, ଗୋଡ ବିନ୍ଧା ବାହାରୁଚି। ହାତ ଗୋଡ କାଟୁଚି କଣ କରିବା।
ଆରେ ତାଙ୍କୁ କୋଉ ଆୟୁର୍ବେଦିକ ମେଡିକାଲ୍ ଟିକେ ନଉନା। ଚିକିତ୍ସାଳୟ।
ହଁ ଆୟୁର୍ବେଦିକ୍ ମେଡିସିନ୍ ତ ଖୁଆଇନି ବର୍ତ୍ତମାନ୍, କିନ୍ତୁ ଆମର ଅ ହିଞ୍ଜିଳିଗଡ ମେଡି ହସ୍ପିଟାଲ୍ ଏବଂ ବ୍ରହ୍ମପୁରରେ ଯୋଉ ଏମ କେ ସିଜି ମେଡିକାଲ୍ ସେଟାକୁ ନେଇ ଦେଖେଇ ସାରିଲିଣି, ବହୁତ ଟଙ୍କା ଗୁଡିଏ ଖର୍ଚ୍ଚ ହେଲାଣି ବାପାଙ୍କ ଦେହରେ। ତ ମୁଁ କଣ ଭାବୁଚି କି, କଣ କହିଲେ?
କଣ କହୁଚନ୍ତି?
ଆ ଡାକ୍ତର ଏମ୍ତି କହୁଚନ୍ତି ଯେ ବୟସ ହେଲେ ଏମ୍ତି ରୋଗ ପ୍ରତିରୋଧ ରୋଗ ବ୍ୟାପି-ବ୍ୟାପି ଯିବ। ତେଣୁକରି କଣ କରିବା ବାପାଙ୍କୁ ବୟସ ହେଲାଣି ନା ପଚାଶ ପଞ୍ଚାବନ ବୟସ ହେଲାଣି। ତେଣୁକରି ଡାକ୍ତର କହୁଚନ୍ତି ରୋଗ ବଢ଼ି-ବଢ଼ି ଯିବ ଏ ବୟସ ରେ। ତେଣୁକରି ଯଦି ରୋଗ ବଢି-ବଢି ଯିବ ବାପାଙ୍କୁ ତ ଦେଖେଇବାକୁ ପଡିବ ନା।
ହଁ।
ଆଚ୍ଛା ତୁମ ଘରେ କଣ କରୁଛନ୍ତି ଏ ସବୁ।
ସେମିତି ହିଁ ତମର ଯେମିତି। ଯେମିତି କଥା ଆମର ବି ସେମିତି କଥା ତମ ବାପାଙ୍କ ଦେହ ଭଲ ରହୁନି ଆଉ ମ ମାଆଙ୍କ ଦେହ ଭଲ ରହୁନି ଆଉ।
ଆଚ୍ଛା ଆଛା ତୁମ ମାଆଙ୍କୁ କଣ ହେଇଥିଲା।
ବି ପି ଭାରି ପଡୁଛି ଡାଇବେଟିସ ଏଇ ଦିଟା ଅଛି।
ଆଚ୍ଛା ମୁଁ କଣ କହୁଥିଲି କି ଭଲ ଡକ୍ଟର କୁ ଦେଖେଇଲ କି?
ଦେଖେଇ ସାରିଲିଣି ସବୁ ଜାଗାକୁ ଦେଖେଇ ଦେଲିଣି କଣ କହିବା ସିଏ ବହୁତ ଟେନସନ ନଉଛି।
ଆରେ ଚିନ୍ତାଗ୍ରସ୍ତ ହେଲେ ହବ କି ଚିନ୍ତାଗ୍ରସ୍ତ ଛାଡିକି ଆରାମରେ ଜୀବନ ଯାପନ କରିବାକୁ ପଡିବ। ନା ଚିନ୍ତାଗ୍ରସ୍ତ ହେଲା ମନୁଷ୍ୟରୁ ମନୁଷ୍ୟକୁ କିଛି ମଧ୍ୟ ଭଲ ଲାଗିନଥାଏ। ଡାଇବେଟିସ ସୁଗର ଇତ୍ୟାଦି ସେ ବହୁତ କିଛି ବାହାରିଥାଏ ଯାହାଦ୍ୱାରା।
ସେଇଟା ଆକା ଏ ଏଇଠି ଗୋଟେ ଆମର ଓ ଏବେ ଗୋଟେ ଭଉଣୀ ବାହା ହେଲା ଆଉ ଗୋଟେ ଭଉଣୀ ରହିଯାଇଛି ମମି ସେଇଟାକୁ ନେଇକି ବହୁତ ଚିନ୍ତା କରୁଚି ସବୁବେଳେ। ମୁଁ କହିଲି କାହିଁକି ଏତେ ଚିନ୍ତା କରୁଚୁ ହଁ।
ଆଚ୍ଛା ଏବେ ତମର ଯୋଉ ଭଉଣୀ ଟି ବାହାଲା କୋଉଠି ବାହାଲେ।
ଏଇ ଆମର ଭୁ ପୋଲସରା ରେ ବା।
ଆଚ୍ଛା ଆଚ୍ଛା ତୁମ ଜ୍ୱାଇଁ କଣ କରୁଛନ୍ତି।
ଜ୍ୱାଇଁ ଏଇଠି ଆମର ଏଚେ ପେ କେଜୀଙ୍ଗ ରେ ଗୋଟେ ମେଣ୍ଟେନାନ୍ସ ଫିଟର ଅଛନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା ତାଙ୍କୁ ସେ ସେଲୋରୀ ମିନିମମ୍ କେତେ ତାଙ୍କୁ ଟଙ୍କା ମିଳୁଥିବ। ଚାଳିଶ ରୁ ପଚାଶ ହଜାର ମିଳୁଥିବ ବୋଧେ।
ନାଇଁ ସତୁରି ହଜାର ମିଳୁଛି।
ବା ବା ଭଲ କଥା ଆଚ୍ଛା ଦିଦି ଭଲ ଅଛନ୍ତି କି?
ହଁ ସମସ୍ତେ ବଢିଆ ଅଛନ୍ତି।
ଆଚ୍ଛା ଆଉ ପରିବାର କିଏ କିଏ ରହୁଛନ୍ତି ତୁମର।
ଏବେ ଏବେ ମୋ ଆମର ଏଇଠି ତ ମୁଁ ଖାଲି ଆମ ଦିଦି ଆଉ ମୁଁ ଆମ ଆଉ ଜ୍ୱାଇଁ ରହୁଛୁ ଆମେ।
ଆଚ୍ଛା ଆଚ୍ଛା।
ହଁ ଆଉ ଗାଁରେ ତ ମ ଗାଁ ରେ ତ ମମି ବାବା ଆଉ ଗୋଟେ ଭଉଣୀ ଅଛି ସାନ ଭଉଣୀ ଟା ଅଛି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ସାନ ଭଉଣୀ କଣ ପଢାପଢି କରୁଛି କି ନା କଣ।
ହଁ ତାଙ୍କର ପି ଜି ସରିଲା ପି ଜି ସରିକି ତାଙ୍କେ ଏ ବି ଅଛନ୍ତି ଆଉ ତାଙ୍କେ ଏନ ଇ ଟି ଗୋଟେ ନେଟ୍ ପରୀକ୍ଷା ଗୋଟେ ଆସଚି ସେଇଟା ପାଇଁ ପଢୁଛନ୍ତି ଆଉ।
ଆଚ୍ଛା ଆଚ୍ଛା ପି ଜି କେଉଁ କଲେଜ୍ ରେ ସରିଲା ଦିଦିଙ୍କର।
ଖଲିିକୋଟ୍।
ଖଲିକୋଟ କଲେଜରେ କେଉଁ ଅନ୍ନସ ନେଇଥିଲେ କି?
ତାଙ୍କର କଣ ପଲିଟିକାଲ କଣ ଗୋଟେ ଥିଲା ପଲିଟିକାଲ ଅନର୍ସ ପଲଟିକାଲ ସାଇନ୍ସ ଆଉ।
ଆଚ୍ଛା ଆଚ୍ଛା ରାଜନୀତି ବିଜ୍ଞାନ ଅନସ ମୁଁ ବି ନେଇଛି ବହୁତ ଭଲ ସବଜେକ୍ଟ ଅଟେ। ବହୁତ ଇଣ୍ଟରେସ୍ ଇଣ୍ଟ୍ରେଷ୍ଟିଙ୍ଗ ସବଜେକ୍ଟ ଅଟେ। ଆଛା ତ୍ରୁ ତୁମେ ବି ତୁମ ପରିବାରରେ ବି ଆଉ କ ସମସ୍ତଙ୍କ ଦେହ ଭଲ ଅଛି ତି।
ସମସ୍ତେ ବୋଲେ ଆଉ ବାବାଙ୍କର ବି ସେ ଗୋଉଡ ଟା ଗୋଟେ ପେନ୍ ବାହାରି ପଡୁଛି ଗୋଡ ଟା ଏକ୍ସିଡେଣ୍ଟ ହେଇଯାଇଥିଲା ସେଇଟା ପୁଣି ବାହାରି ପଡୁଛି ସେଇଟାର ଦେହ ଖରାପ ହେଇ ହେଇ ପଳଉଛି।
ଆଚ୍ଛା ଆଚ୍ଛା ବାପାଙ୍କର ଏକ୍ସିଡେଣ୍ଟ ହେଇଯାଇଥିଲା କି?
ହଁ ହଁ ଗୋଟେ ମୁଁ ପିଲା ହେଇଥିଲି ଦଶ ବାର ବର୍ଷ ହେଇଥିଲି ସେ ସମୟରେ ଏକ୍ସିଡେଣ୍ଟ ହେଇଯାଇଥିଲା।
ଆଚ୍ଛା ହଁ ହଁ ଠିକ୍ କଥା କହିଲ ଠିକ୍ କଥା କହିଲ। ହଁ ମୁଁ ବି ଦେଖିଥିଲି ତମ ବାବା ଥରେ ଛୋଟେଇ ଛୋଟେଇ ଯାଉଥିଲେ। ତ ମୁଁ ଭାବିଲି କଣ ହେଇଥିବ ଗୋଡ ଫୋଡ଼ ମାଡ ହେଇ ଯାଇଥିବ କି କଣ। ତ ମୁଁ ଭାବ ମୁଁ ଜାଣିନଥିଲି କି ବାବାଙ୍କର ଆକ୍ସିଡେଣ୍ଟ ହେଇଯାଇଚି ବୋଲି।
ହଁ ଗୋଡ ଟା ପୁରା ବେଣ୍ଡ ହେଇଯାଇଚି।
ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା ମେଡିସିନ୍ ପତ୍ର ଖାଉଛନ୍ତି ନା ଏବେ ମଧ୍ୟ?
ହଁ ଖାଉଚନ୍ତି ଗୋଟିଏ ଆମର ଗୋଡରେ ଆଣ୍ଠୁ ରେ ଲଗେଇବାକୁ ଗୋଟେ ଆଣିଚନ୍ତି ଗୋଟେ ବେଲ୍ଟ। ତାଙ୍କଟା ଗୋଡ ଟା ଅପରେସନ୍ ହବ। ସେଇଥି ପାଇଁ ବି ଆହୁରି ଆମ ମାଙ୍କ ପୁରା ଚିନ୍ତିତ ପଡି ଯାଇଚନ୍ତି ଏବେ।
ଓ ହୋ ହୋ। ଠିକ୍ କଥା କହିଲ ଯେ କିନ୍ତୁ ବୁ ଅ ଟିକେ ଭଲ ହସ୍ପିଟାଲକୁ ନେଇକି ଦେଖାଅ। ଯେମିତି ଭୁବନେଶ୍ୱର ଏମ୍ସ ସେ ହସ୍ପିଟାଲକୁ ନେଇକି ଦେଖାଅ ଟିକେ।
ସବୁ ଜାଗରେ ଦେଖେଇ ଦେଲୁଣୁ। ଖାଲି କହୁଛନ୍ତି ତାଙ୍କ ସେଇଟା ଅପରେସନ୍ କରିଲେ ଏକା ସିଧା ରହିବ ନହେଲେ ଏମିତି ହେଇକା ରହିବ। ଏବେ ଅ ଅପରେସନ୍ କରିବାକୁ ଏବେ ଏବେ ଭଉଣୀ ବାହା ହେଲା। ଏବେ ଅପରେସନ୍ କରିବାକୁ ଏତେ ଗୁଡ଼ିଏ ଟଙ୍କା କୋଉଠୁ ଆସିବ। ସେଥିପାଇଁ ବୋଲି ବହୁତ୍ ଚିନ୍ତିତ ଘରେ।
ହଁ ଠିକ୍ କଥା କହିଲେ। କାରଣ ପରିବାର ରେ ଯଦି ଜଣଙ୍କର ଦେହ ଟିକେ ଭଲ ନ ରହେ ତ ସମସ୍ତେ ପରିବାର ଚିନ୍ତାରେ ପଡିିଯାଆନ୍ତି। ତେଣୁ ମାଙ୍କୁ କୁହନ୍ତୁ ଚିନ୍ତା ଚିନ୍ତା ନ କରିବେ। ଆସ୍ତେ ଆସ୍ତେ ସ ଭଗବାନଙ୍କ କୃପାରୁ ସବୁ ଭଲ ହେଇଯିବ। ଆଚ୍ଛା ଆ ଆ ତୁମେ ଏବେ କଣ କରୁଛ?
ମୁଁ ଏଇଠି ଏଇଠୁ ଗୋଟେ ଆମର ଜୋଇଁଙ୍କର କମ୍ପାନୀରେ ଏକା ଗୋଟେ ଡା ଆମର ଟାଲି ଶିଖିକି ଆସିଥିଲି, ଜ୍ୱାଇଁ ଙ୍କର କମ୍ପାନୀରେ ଅଛି।
ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ତୁମର ଭଉଣୀ କଣ ଚାକିରି ପାଇଁ ଆପ୍ଲାଏ କରୁଥିଲୁ ବୋଧେ, କଣ ହେଲା ତାଙ୍କର?
ତାଙ୍କର ସେଇଟା ଦେଇଛନ୍ତି ସେଇଟା ଗୋଟିଏରେ କଟିଗଲା। ପେ ମେ ପ୍ରିଲିମ୍ସ୍ ହେଇଯାଇଥିଲା, ମେନ୍ସ୍ କଟିଗଲା ଆଉ।
ଆଚ୍ଛା। ଆଚ୍ଛା ୟୁି ପି ଏସି ପ୍ରିପାରେସନ ହଉଥିଲେ କି?
ନାଇଁ। ଏସ ସି ସି ଜି ଏଲ୍।
ଓ ସିଜିଏଲ୍। ଆଚ୍ଛା ଆଚ୍ଛା ଆଚ୍ଛା। ସି ସି ଜି ଏଲ୍ ହଉଚି ସି ଜି ଏଲ୍ ତ କ୍ଲିୟର କରିବା ବହୁତ୍ କଷ୍ଟ। ତମ ଭଉଣୀ ବୋ ଧେ ଭଲ ପାଠ ପଢୁଥିଲେ। ତେଣୁକରି ସେ ସି ଜି ଏଲ୍ କ୍ଲିୟର କରିଦେଇଥିଲେ।
କଣ କହିବା ଯାହାର ଭାଗ୍ୟର ଯୋଉଟା ଅଛି ନା।
ହଁ ଠିକ୍ କଥା କହିଲ। ଆମର ମଧ୍ୟ କଣ କରିବା। କଣ କହିଲେ?
ତମ ଭାଇଙ୍କର ସେ ଚାକିରି ଟା କଣ ହେଲା?
ହଁ ଭାଇ ତ ବର୍ତ୍ତମାନ ଚାକିରି ଚାକିରି ଆସିଷ୍ଟାଣ୍ଟ ଲୋକ ପାଇଲଟ୍ ପାଇବାର ଦି ଦୁଇ ମାସ ହେଲାଣି। ଏବେ ଭାଇ ଯାଉଚନ୍ତି ଟ୍ରେନିଂ ପାଇଁ ଯାଉଛନ୍ତି। ବର୍ତ୍ତମାନ ଛଅ ସାତ ମାସ ପରେ ଟ୍ରେନିଂ ସରିବ। ପୁଣି ପୋଷ୍ଟିଂ ପାଇବେ ଭାଇ।
ଆଉ ତମେ ଯୋଉ ପରୀକ୍ଷା ଟା ଦେଇଥିଲ କଣ ହେଲା?
ଆରେ ମୋର ପରୀକ୍ଷା କଣ କରିବା, ଭାଗ୍ୟର ବୋଧେ ନାହିଁ ପରା। କ୍ଲାସ ସ୍ନାତକତା ସରିକି ମୁଁ ପିଜି ସରିଦେଲିଣି। କିନ୍ତୁ ଏବେ ମଧ୍ୟ ଚାକିରି ପାଉନାହିଁ।
ତମ ନାଁ କଣ? ହେଲେ ଏପ୍ ହଗରା କରୁନ ଆଜିକାଲି ତ ସବୁ ଲାଞ୍ଚ ଦେଲେ ଲେଖା ହଉଛି ଆଉ
ହଁ ଠିକ କଥା କହିଲ କାରଣ ଲାଞ୍ଚ ଆଜି ଆଜିକାଲି ଯଦି ଲାଞ୍ଚ ନଦେବା ତ କିଛି ମଧ୍ୟ ହବ ନାହିଁ।
ଆଉ ବା ଆଉ ତମ ମା ଆଉ ତମର ଦେହ କେମିତି ଅଛି?
ହଁ ମୋର ଦେହ ତ ଭଲ ଅଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ଅତି ଖୁସିରେ ଅଛି।
ଆଉ କଣ ଇଏ ଖାଇଲେ ଆଉ
ମୁଁ ଆଜି ଖାଇଲି ଭାତ ଡାଲି ଘାଣ୍ଟ ତରକାରୀ ପାମ୍ପଡ଼।
ହଁ। ଆଉ ସେ ବେଶୀ ତେଲ ଏବେ ଖାଆନ୍ତୁ ନା କା ତେଲ ଗୁଡା ଖାଇଲେ ଏ ବହୁତ ଦେହ ଖରାପ ରୋଗ ଆସିଲାଣି ଦେଖିକି ବହୁତ ଆଜି କାଲି ଦୁନିଆରେ ଚଳି ଦେଖିକି ଗୋଟିଏ ସତରକ ହେଇକି ଚଳିବା ବହୁତ ଦରକାର।
ହଁ ସତକଥା କହିଲେ ମୁଁ ବି ବର୍ତ୍ତମାନ ସେତେ ତେଲ ଖାଉନାହିଁ ବର୍ତ୍ତମାନ। କାହିଁକି ନା ମଝିରେ ମୋର ଗ୍ୟାଷ୍ଟ୍ରିକ ବାହାରି ଯାଇଥିଲା। ତେଣୁକରି ଡକ୍ଟରକ ପାରମନ୍ ପରାମର୍ଶ ଅନୁସାରେ ମୁଁ ଏ ବା ତେଲ ମେଲ ସବୁ କିଛି ଖାଇବା ଟିକେ କମ୍ କରିଦେଇଚି ତେଣୁ ଏବେ କେବଳ ଖା ପଖାଳ ଭାତ ସନ୍ତୁଳା ଏମିତି ହିଁ ଖାଦ୍ୟ ଖାଇଥାଏ ମୁଁ।
ଏମିତି ଖାଇଲେ ତ ଦେହଟା ଭଲ ରହିବ। ନ ତ ଆଉ କଣ ଦେଲ ଦେହ ଭଲ ରହିବ ଯେ ଆଉ
ହଁ ଆମ କିଏ ଆମ ପରିବାରରେ ମଧ୍ୟ ସମସ୍ତେ ତେଲ ଜିନିଷ ଟିକେ ଖା ଖାଇବା କମ୍ କରି ଦେଇଛନ୍ତି।
ଆଜିକାଲି ତ ଯୋଉ ଦୁନିଆ। ଆଜି କାଲି ତ ଯୋଉ ଜୁନିଆ ଖାଲି ଯୋଉ ଗୋଟିଏ ରୋଗ ଆସିଗଲେ ଆଉ ଦୁଇଟା ରୋଗ ମିଶେଇକି ଆସୁଚି ହାରି।
ଆଉ ଠିକ୍ କଥା କହିଲ ତୁମେ ଆଉ କଣ କରିବା ଧୁ ଦୁନିଆକୁ ତ ଚଳିକି ଆ ଧରିକି ଆମେ ବି ଚ ଆମକୁ ବି ଚଳିବାକୁ ପଡିବ ନା? ଆମେ କଣ ବାଦ୍ ପଡିଯିବା କି?
ନାଇ ନାଇଁ।
ଆଚ୍ଛା ଆଉ କଣ କୁହନ୍ତୁ ଆପଣ?
ମୁଁ କଣ କହିବି ଆଉ ଆଉ ତମର? ସେଇଟା ତମ ତମ କଲେଜ ସିରିବାର କୋଉ ଇୟର ଲାଷ୍ଟ ଇୟର ତି ଉଁ କୋଉ ଉ ଶେଷ ବର୍ଷ ଥିଲା ଯେ
ମୋର ଶେଷ ବର୍ଷ ଥିଲା ଦି ହଜାର ତେଇଶିରେ ୟା ଦି ହଆରେ ଏକୋଇଶିରୁ ସରି ଦି ହଆରେ କୋଡିଏରୁ ଦି ହଜାରେ ତେଇଶ ମୋର ସ୍ନାତକତ। ରାଜନୀତି ବିଜ୍ଞାନ ବିଭାଗରେ ସରିଲା। ଏବଂ ଦି ହାର୍ ପଚିଶିରେ ସରି ଦି ହାର୍ ଚବିଶିରୁ ପଚିଶି ମୋର ପିଜି।
ସରିଲା।
ଆଠୁ ସରିଲା। ତ ବର୍ତ୍ତମାନ ଉଁ ବିନା ଚାକିରିରେ ହାତ ଯୋଡିକି ବସିଚି ଆଉ କଣ କରିବା?
ଆଉ ତମେ ଯ ଉଁ ଦଁ ଉଁ ବିଲ ପଦରୁ କଣ? କାମ କରୁଚ?
ହଁ ବିଲ ପଦରରେ ତ କା କାମ ତ କରିବାକୁ ପଡିବ କାରଣ ପରିବାରର ପରିବାରରେ ବାପା ମା ଯେଉଁ କାମରେ ଅନ୍ତର୍ଭୁକ୍ତ ଅନ୍ତର୍ଭୁକ୍ତ ହେଇ କରିଥାନ୍ତି। ସେଇ ବା ବାପା ମାଙ୍କୁ ତ କ ସାହାଯ୍ୟ କରିବାକୁ ପଡିବ ନା
ନାଇଁ ଠିକ୍ କଇଲ
ଏବଂ କଣ କରିବା ଆପ୍ ପରିବାର ତ ଚଳେଇବାବୁ ଚଳିବାକୁ ଯାହା ହେଲେ ବି କାର୍ଯ୍ୟ କରିବାକୁ ପଡିଥାଏ। ବାପା ମଧ୍ୟ ଆଗୁ ଆଗୁରୁ ସେ ବିଲ ବାଡି କାର୍ଯ୍ୟରେ ନିଚିତ ଭା ନିଷିଧ ହେଇ ନିଷିଧ ହେଇଥିଲେ ତେଣୁ ମୁଁ ବି ବାପାଙ୍କୁ ମଧ୍ୟ ସାହାଯ୍ୟ କରୁଚି। ପରିବାର ଚଳେଇବାକୁ ଯାହା ଯାହା କିଛି କରିବାକୁ ପଡିବ କରିବି କରୁଛି ମୁଁ ଆଉ କଣ କରିବା ଭାଗ୍ୟରେ ତ ଆମର ଏହା ଲେଖା ଆଉ
ହୁଁ ଆଉ ଉଁ ହଉ ଭାଇ ଅହୁ ଯାଅ ମୁଁ ରହିଲି
ହଁ ହଁ ଠିକ୍ କଦା ହଁ ହଁ ମୋର ବି ଘରେ ଡାକିଲେଣି ବୋହୁତ ରାତି ହେଲାଣି
ହୋଉ ଭାଇ ଜୟ ଜଗନ୍ନାଥ
ଜୟ ଜଗନ୍ନା